ମ୍ୟାଡମ୍ କଣ କରୁଛନ୍ତି?
ଏଇ ବସିଛି, ଆପଣ କଣ କରୁଚନ୍ତି?
ମୁଁ ଏଇଠି ରୋଷେଇ ଏଇନାକେ ଆରମ୍ଭ କରୁଚି।
କଣ ରୋଷେଇ ଆଜି ତମର?
ଏବେ ଭାତ ବଶ୍ଚି।
ଆଉ ରୋଷେଇ କଣ ହବ?
ଦେଖିବା ଛୁଆ ଆସନ୍ତୁ କଣ ଦେଖିବା ଅଣ୍ଡା କରିବା କି କଣ ଖାଇବେ ଦେଖିବା ପଚାରିକି କରିବା।
ଆଉ ଦିନେରେ କଣ ରୋଷେଇ ହେଇଥିଲା?
ଦିନେରେ ଶାଗ ଭଜା ହେଇଥିଲା ଅଣ୍ଡା ତକାରୀ ହେଇଥିଲା। ଆଉ ସବୁ ପରିବା ପ ପତ୍ର ପୋଡା ପୋଡି ଦଳା ଚକଟା କରିକି ଖାଇଥିଲୁ ତାପରେ ଆମ୍ବ ବଢିଭଜା
ଏଇ ପଖାଳ ଭାତ?
ନାଇଁ ଗରମ୍ ବି ହେଇଥିଲା, ପଖାଳ ହେଇଥିଲା ଆଗେ।
ଉହୁଁ। ଆମେ ପିଠାଟା କେମିତି ହୁଏ ସେଥିପାଇଁ କଲ୍ କରିଥିଲି ଟିକେ ବୁଝିବା ପାଇଁ, ପୋଡପିଠା ଟା କେମିତି କଣ ହୁଏ ଟିକେ କହୁନାହାନ୍ତି? ଟିକେ ଭାରି ଇଚ୍ଛା ହଉଚି ତ ପୋଡପିଠା ଖାଇଆ ଭାରି ଇଚ୍ଛା ହଉଚି ତ ପୋଡ଼ପିଠା କରିକି ଖାଇଆ ପାଇଁ, ଦେଖିଲାକୁ ଏଇରା ଶିକିନି ତ ଆଉ। ଅଁ ସେଇଥିପାଇଁ ମୁଁ କହିଲି କାହାକୁ ପଚାରିବି ଆପଣଙ୍କୁ ସେଥିପାଇଁ କଲ୍ କରିଛି ଟିକେ କହିବେ
ଦେଖିଆ ପୋଡା ପିଠା ତ ଚୁନା ଆଗେ କରିବ ଚାଉଳ ବତୁରେଇବ ବତୁରେଇକି ତାକୁ ବାଲିଛଣା କରିକି କି ଚୁନା କରିବ ଚୁନା କରିକି ତାକୁ କ୍ଷୀରରେ ଯଦି ପୋଡ଼ପିଠା କରିବ କ୍ଷୀରକୁ ବସେଇବ ଆଗେ ପାଣି ଅଳ୍ପ ଦେଇକି କ୍ଷୀର ଟିକେ ବେଶି ଦେଇକି
ହୁଁ
ତାପରେ ସେଟାରେ ଚୁନାକୁ ପକେଇକି ଯେମିତି ଯନ୍ତଣି କରନ୍ତି
ହୁଁ
ଜନ୍ତୁଳି ନୁଣ ଦବ ନୁଣ ଦବ ଗୁଡ ଦବ ଦେଇକି ଯନ୍ତୁଳି କରିବ କରିକି ତାପରେ ଜନ୍ତୁଳି ମାନେ ବହଳିଆ ବହଳିଆ ହେଇଗଲେ ଖୋଲିଦେବ ଖୋଲି ଦେଇକି ତାପରେ କଡେଇରେକି କଦଳୀ ପତ୍ର ହଉ ଶାଳ ପତ୍ର ହଉ ଖଲି ପ ତ୍ର ହୋଉ ତଳେ ଦବ ଦେଇକି ତାପରେ ଘିଅ ଟିକେ ମାରିଦବ ମାରି ଦେଇକି ସେ ଜନ୍ତୁଳିକି ସବୁ ଦେଇଦବ
ହୁଁ ଆମର କିଛି ପେ ମାନେ ସିଝା ପିିଠାର କିଛି ପଡିବନି କି ମାନେ ଆମର ବାଦାମ ହଉ ନଡିଆ ହେରାକି
ସେଇଠି ଦବବା ସେ ଜନ୍ତୁଳି ରେ ପଡିବ ସେ ଜନ୍ତୁଳି ଦେବ ଦେ
କଞ୍ଚା ସବୁ ପଡିବ ନା କଣ
ହଁ କଞ୍ଚା ବାଦାମ ଟା ତ ପ୍ରାୟ ହଉଛି ଭାଜିକି ପକଉଛନ୍ତି ନହେଲେ ଏଇ ଯୋଉ ଫଳଟା କାଜୁ
ଆଉ ସେରା କଞ୍ଚା ପଡେ ନା
ହଁ ହଁ
ବାଦାମ ଟା ଆଉ କାଜୁ ଟା ଟିକେ ହାଲକା କାଜୁ ଟା ହାଲକା ଭଜା ହେବ ବାଦାମ ଟା ଟିକେ ବେଶୀ ଭଜା ଜା ହେବ
ହୁଁ
ଫଳ ଟା ସୋରା ସୋରା କରିକି କାଟିଦବ ଲମ୍ବା ଲମ୍ବା କରିକି କରିକି ସେଇ ଜନ୍ତୁଳି ଉପରେ କି ସବୁ ମାନେ ସାଇଜ କରିକି ଦେଇଦବ ଦେଇଦବ ମ ମଝିରେ ବି ଜନ୍ତୁଳି ଟିକେ ଦେବ ତା ମଝିରେ ବି ଯଦି ଚାହିଁବେ ଆପଣ ଗୋଟେ ଗୋଟେ ଦେଇପାରିବେ ତାପରେ ଫୁଣି ଯନ୍ତୁଳି ଦେବେ ଫୁଣି ଉପରେ ଦେଇ ଦେଇକି ପୁଣି ପତ୍ରରେଯେ ତାକୁ ଘୋଡ଼େଇ ଦେଇକି ତାକୁ ଚୁଲିରେ ଯଦି କରିବେ ବହୁତ ଭଲ ହୁଅନ୍ତା
ଓହୋ ହଁ ମ୍ୟାମ୍ ଆମର ଚୁଲି ସୁବିଧା ଏପଟେ ଅଛି ତ ଚୁଲିରେ ନହେଲେ କରିବି ଆଉ
ଚୁଲିରେ ବସେଇ ଦବ ବସେଇ ଦେଇକି ତଳୁ ମାନେ ଧିମା ଆଞ୍ଚରେ ଅଳ୍ପ ଆଞ୍ଚରେ କି ଜାଳିବ
କାହିଁକି ଯନ୍ତୁଳି ଟା ଆମର ହେଇଯାଇଛି ନା ଅଳ୍ପ ଆଞ୍ଚରେ ହିଁ ଜାଳିବ
କେତେ ଟାଇମ ଲାଗିବ ମାନେ ପିଠା ଟାକୁ କରିବା ପାଇଁ
ତଥାପି ଅଧଘଣ୍ଟା ପଇଁଚାଳିଶ ବି ଘଣ୍ଟେ ଭଳିଆ ଲାଗିଯିବ ମାନେ ଧିମା ଚାର କରିବ ନା ଜୋର ଦେଇଦେଲେ ପୋଡ଼ିଯିବ ଘଣ୍ଟେ ଭିତରେ ହେଇଯିବ
ଓହୋ
ଆଉ ତାକୁ ଦେଇଦବ ତାପରେ ପତ୍ର ଦେଇଦବ ପ ତ୍ର ଦେଇକି ତାପରେ ପୁଣି ନିଆଁ ଦେଇଦବ ଉପରେ ତଳୁ ଜାଳିଦବ ଉପରେ ନିଆଁ ଦେଇଦବ
ହଁ
ସେଇ ଚୁଲିର ଯୋଉ ନିଆଁଟା ଜାଳିବ ଯୋଉ ରଡଟା ବାହାରେ ନିଆଁ ଟା ସେଇଟା ଉ ପରେ ଦେଇଦବ ଦେଇଦେଲେ ସେଟା ଆ -ତାପରେ ହେଇଯିବ ଆଉ ହେଇଗଲେ ଘଟ ଗୋଟେ ପରେ ଟିକେ ଖୋଲିଦବ ତଳକୁ ସେ ଯେ ଥଣ୍ଡା ହେଇଗଲେ ଏ ଖୋୋଲିଦବ ତାକୁ ନିଆଁ ହରା ଖୋଲିଦବ ଖୋଲି ଦେଇ ଗୋଟେ ଗୋଟେ ଜାଗାକୁ ଢାଳିଦବ ତାପରେ ପତ୍ରରା ଖୋଲିଦବ ଖୋଲି ଦେଇକି
ହୁଁ ହୁଁ ହଉ ଦେଖିବା ମ୍ୟାମ୍ ଆପଣ କହିଲେ ଓହୋ ନାଇ ଆପଣ ତ କହିଲେ ଏତେ ଭଲ ଭବ ତାପରେ ଆମର ଦେଖିବା ସେମିତି ଗୋଟେ କରିବୁ ଆଉ ଆଉପ ଆପଣ ଆପଣ କଣ ରଜରେ ଆପଣଙ୍କର ପିଠା ପିଠା କେମିତି କଣ କରିଥିଲେ?
ହଁ ଆମର ହେଇଥିଲା ପିଠା ଆରିସା ପିଠା ହେଇଥିଲା। ଆଉ କାକେରା ପିଠା ବି ହେଇଥିଲା ଆଉ ଚ କକୁଳି ପିଠା ବି ହେଇଥିଲା। ଆଉ ପୋଡପିଠା ବି ହେଇଥିଲା ଅଳ୍ପ ପୋଡପିଠା ହେଇଥିଲା।
ଓହୋ ରଜ ରାପ ବୋଧେ ରଜ ଆପଣଙ୍କାଟେ ବହୁତ ଭଲରେ ସେ ପାଳନ କରନ୍ତି ବୋଧେ।
ହଁ ଆମେ ତ ଓଡିଆ ମାନେ ରଜଟା ପର୍ବ ଆମର ଆଉ
ହଁ ମ୍ୟାଡାମ ସେଟାାରେ ତ ସତ କଥା କାହିଁକି ନା ଆଉ ଓଡିଆ ମାନଙ୍କର ସବୁଠୁ ବଡ ପର୍ବ ହେଲା ରଜ ଆଉ ରଜ ଯେହେତୁ ହେଲା ରଜ ମାନେ ଆସିଥିଲା ଏତେ ଖୁସି ନେଇକି ଦେଖିଲାକୁ। ଏତେ ବର୍ଷା ଏତେ ଗରମ ପାଇଁ ଲୋକଙ୍କର ମନ ଦୁଃଖ କିଛି ବି ତ ଆମ ଆଡେ ତ କିଛି ବି ହେଇପାରିଲ ନାି ଆପଣଙ୍କ ଆଡେ। କଣ ମାନେ ରଜ ଭଲସେ ହେଲା ତ?
ରଜା ବର୍ଷା ଟା ହେଇଛି ଗୁଳଗୁଳ ଟା ତ ହଉଛି ପ୍ରବଳ ଯେ କୋଉଆଡ଼େ ବୁଲି ବାହାରି ପାରିଲେନି। ଯିଏ ଯେମିତି ସେ ସନ୍ଧ୍ୟା ବେଳକୁ ବାହାରିଲେ ରାତିରେ ଟିକେ ବୁଲିଲେ ଆଉ
ଓହୋ ଯାହା ହେଲେ ବି ରଜ ପଳେଇିଲ ନା ମାନେ ଆମର ଆମେ ରଜ ବହୁତ ଭଲ ଭାବରେ ପାଳନ କରୁ ସବୁ ମିଶିକି ଦୋଳି ଫୋଳି ଆମର ବଡ ବଡ ଇଏ ରେ ପକେଇଥିଲୁ ମାନେ ସବୁ ଛୁଆ ମିଶିକି ସାଙ୍ଗ ଛୁଆ ମୋ ଭାଇ ମାନେ ସବୁ ମିଶିକି ପଇସା ଆଦେଇ କରିକି ଆମ ଆମେ ନିଜେ ଆଦେଇ କରି ଗାଁ ଲୋକ ବି ଆମର କିଛି ସାହାଯ୍ୟ କରୁଚନ୍ତି। ଗାଁ ଲୋକଙ୍କ କଡ଼ୁରୁ ପଇସା ପତ୍ର ଆଦେଇ କରିକି ଆମେ କଅଁ କରିଥିଲୁ ରଜ ଦୋ ମାନେ ପାଳନ କରିଥିଲୁ। ଦୋଳି ଫୋଳି ସବୁ ପକେଇଥିଲୁ ଚକିରି ଦୋଳି ସେ ଡଙ୍ଗା ଦୋଳି ଖାଇ ଦୋଳି ଦଉଡି ଦୋଳି ଏମିତି ଅନେକ ଦୋଳି ପ ପକେଇଥିଲୁ ଆଉ ଦୋଳି ପକେଇଲୁ ବକ୍ସ ଆଣିଲୁ ଟେଣ୍ଟ ପତ୍ର ମାଇଲୁ ଲିଚୁ ପୁରା ମାଇଲୁ ଆମ ଗାଁର ବୋର୍ଡ଼ ବି ଗୋଟେ ବରିପାଳ ଲେଖିଲୁ ସବୁ କଲୁ କିନ୍ତୁ ମ୍ୟାମ୍ କଁ କରିବା ବର୍ଷା ତ ମାନେ ସଖାଳେ ବାହାରିଲା କୁ ଖରା ହେଲା। ଆଉ ଚାରିଟା ବେଳେ ଠିକ୍ ଛଅଟା ବେଳେ ବାହାରିଲା ବେଳକୁ ତ ବର୍ଷା ହେଲା ଆଉ ରଜ ବେକାରେ ପଳେଇିଲା କଅଁ କରାହବ ତାପରେ ତିନି ଦିନି ଆମର ଯେମିତି ରଜ ଏମିତି ପଳେଇଲା ତାପରେ ଆମର କଣ ହେଲା ନା ଉଁ ଆମର ଏପଟେ ରଜକୁ ବହୁତ ଭଲ ଭାବରେ ପାଳନ କରାଯାଏ। ତ ଫାଷ୍ଟ ଆମର ରଜ ପାଇଁ କଅଁ କହିଲେ ଆମର ଆଣିଥିଲେ ରଜ ପାଇଁ ଡିଜେ ଥିଲେ ଡିଜେକୁ ଧରିକି ଆମ ଗାଁ ସାରା ଆମେ ପ୍ରସେସନ ଭଳିଆ ବୁଲିଲୁ ଆଉ ବୁଲିକି ତାପରେ ଏ ଡିଜେ ବାଟେଇଲୁ ନା ଯୋଉ ରଜ ବାଟେଇଲୁ ରଜ ବାଟେଇ ସାରିଲା ପରେ ରଜ ବାଟେଇ ସାରିଲା ପରେ ନାଇଁ ରଜ ବାଟେଇ ସାରିଲା ପରେ ଆମର କଣ କଲେ ନା ଆଉ ଗୋଟେ ମନ୍ଦିର ଅଛି ଏଠି ମାନେ ଗାଁ ପାଖରେ ଗୋଟେ ମନ୍ଦିର ଅଛି ଆମେ ସେଇଠି ରଜକୁ ନେଇକି ବାରୁ ମାନେ ଆମ ଗାଁ ଲୋକ ନୁହଁ ଏମିତି ବହୁତ ଗାଁରୁ ଆସନ୍ତି ରଜବାଟି ଏଇଆ ପାଇଁ। ଆମେ ସେ
ଆଜ୍ଞା ଆଜ୍ଞା।
ଆମର ସେ ପାହା ପାହାଡ ଉପରେ ଆମର ଅଛନ୍ତି କଣ କହିଲେ ଶିବ ପାର୍ବତୀ ମନ୍ଦିର ଅଛନ୍ତି। ସେ ମନ୍ଦିର ସେ ପାହାଡକୁୁ ଚଢିବା ପାଇଁ ବହୁତ ଟାଇମ ଲାଗେ ମାନେ ବହୁତ କଷ୍ଟ ଚଢିବା ମାନେ ଏତେ ସହଜରେ ଚଢିହୁଏନି ତାପରେ ବି ଆମେ ରଜରେ ରଜ ବାଟେଇବା ପାଇଁ ଯାଉ ଆମେ ଯାଉ ଆମ ଗାଁରେ ଯାଉ ଆଉ ଏମିତି ବହୁତ ଗାଁରୁ ବି ଆସନ୍ତି ରଜ ବାଟେଇବା ପାଇଁ। ତାପରେ ଆମର ରଜ ବାଟେଇକି ଆସିବୁ ମୁଁ ଯେହେତୁ ଏତେ ମାନେ ବର୍ଷକରେ ଏତେ ଦିନ ପରେ ଥରେ ରଜ ଆସୁଛି ଏତେ ଭଲ ସେ ଆମେ ପାଳନ କଲୁ ତାପରେ ରଜ ଯେହେତୁ ପଳେଇଲା ଆମର ସେଇଠି ମାଉସୀ ମାନେ ସବୁ କାନ୍ଦିଲେ ଯେତେବେଳେ ରଜକୁ ବାଟେଇଲେ। ଯେହେତୁ ରଜକୁ ବାଟେଇଦବୁ ମାନେ ବହୁତ ଦୁଃଖ ତ ଲାଗିବ ଆପଣ ମାନେ ତ ଜାଣିପାରୁଥିବେ ରଜ ଆମ ପାଇଁ କେତ
ହଁ ହଁ ସେଟା ତ ସୁନିଶ୍ଚିନ୍ତ ରଜଟା ଆସିଲେ ତ ଖୁସି ତାପରେ ରଜଟା ପଳେଇଲେ ତ ମନ ଦୁଃଖ ହବ ନିଶ୍ଚିନ୍ତ ଆଉ।
ହଁ କଣ କହିଲେ ରଜ ତ ଦେଖନ୍ତୁ ରଜ ହେଇନଥିବ ମାସେ ଆଗରୁ ଆମେ ପିଠା ପନା ଡ୍ରେସ ପତ୍ର କହିଲା ବଳେ ସବୁ ମାନେ ଝିଅ ଛୁଆଙ୍କର ତ ଅଧିକ ସଜ ଆଉ
ହଁ ରଜର ତ ଝିଅ ମାନେ ସଜ ଆଉ।
ହଁ ତାପରେ ଦେଖିଲାକୁ ଏମିତି ବର୍ଷ ଷା ହେଇକି ବେକାର କରିଦଲା ରଜ କଣ କରିବା। ଯାହା ବିି ହେଇଚି ଭଲ ହେଇଛି ଆଉ ଟିକେ ଯଦି ବର୍ଷା ନ ହେଇକି ଗୁଳୁ ଗୁଳି ନ ହେଇକି ଟିକେ ଥଣ୍ଡା ପାଗ ପଡିଥାନ୍ତା ତାହେଲେ ଭଲ ହେଇଥାନ୍ତା କଣ କରିବା ବ ବର୍ଷା ତ ଆମ ଆଡେ ଆଉ କଣ କରାହବ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ଆଜ୍ଞା ଆଜ୍ଞା ସମସ୍ତେ ଭଲ ଅଛନ୍ତି।
ଓହଁ ଆଉ ରାତି ପାଇଁ ତାହେଲେ କଣ ରାତିରେ ଭାତ ଖାଉଛ ନା ରୁଟି ଖାଉଛ?
ନାଇଁ ସବୁଦିନ ଭାତ ନୁହେ ରୁଟି ହୁଏ ଆଜି ବାର ଅଛି ତ ଛୁଆ ମାନେ ଗରମ ଟିକେ ହଉଛି ଆଉ ସେଥିପାଇଁ ଟିକେ ଏ ରୁଟି ଖାଇବେ ଆଉ।
ଓହୋ ଆଉ ଆମେ ଆମ ଚିକେନ ପକ ଡ଼ା କେବେ କଣ କରଛନ୍ତି ନା କରିନାହାନ୍ତି ଯେ ଚିକେନ୍ ପକଡ଼ା?
ହଁ ଚିକେନ ପକୋଡା କରାହେଇଚି।
କେମିତି କଣ କରନ୍ତି ଫାଷ୍ଟ ରୁ?
ହୁଁ ଚିକେନ ତ ଟିକେ ମାନେ ମାଂସ ମାଂସ ଫିସ୍ ଟିକେ ଆଣି ଆସିବ କାଟିକି ଛୋଟ ଛୋଟ ଟିକେ
ହୁଁ।
ତାକୁ ଧୋଇଦବ ତାକୁ ଧୋଇ ଦେଇକି କନଫର୍ମ କଲର ଲଙ୍କାଗୁଣ୍ଡ ହଳଦୀ ଗୁଣ୍ଡ ମସଲା ଅଣ୍ଡା ସବୁ ଦେଇ ଦେଇକି ଗୋଳେଇଦବ କନଫର୍ମ ପାଉଡର। ଦେଇ ଦେଇକି ତାକୁ ଗୋଳେଇ ଗୋଳେଇ ଦବ ମ୍ୟାରିନେଟ କରିବା ପାଇଁ ଟିକେ ଘଣ୍ଟେ ଅଧଘଣ୍ଟେ ରଖିଦବ। ତାପରେ ତେଲ ପକଡ଼େଇ ବସେଇକି ତାପରେ କରିବ ଉଁ ଫିସ୍ ଫିସ୍ ପକେଇକି ଛାଣିବ। ଛାଣିବୁ ଛାଣିକି ହେଇ ସାରିଲା ପରେ ତାପରେ ସକ୍ସ ଦେଇକି
ଆମର ଆମର ଯୋଉ ମାଉଂସ ଟା କରିରେ ଚିକେନ ପକୋଡା କଣ ସେଟା କାଟିବି ନ କାଟିଲେ ହବନି କି ବଡ ବଡ କଲେ ବି ତ ଭଲ ହବ ନା।
ବଡ ବଡ ଟା କଣ ଏତେ ସିଝେନି ମାନେ ତେଲ ମସ ସଲା ଟିକେ ଭିତରକୁ ଯାଏନି। ଚିକେନ ପକୋଡା ଟା ଟିକେ ଛୋଟ ଫିସ୍ ହେଲେ ଭଲ ହବ।
ହଁ ମାନେ ଘଏରେ ସେଇଟା ଭଲ ଲାଗେ ଆଉ ଭୋଜି ଭାତରେ ତ ବହୁତ ବଡ ବଡ ପିସ୍ ମାନେ ବଡ ବଡ
ସେମାନଙ୍କର ତ ବହୁତ ବଡ ବଡ ସେମାନେ ଆଉ ଏତେ ଛୋଟ କରିପାରିବେ କି? ଆଉ ବଡ ବଡ କରିବା ଆମେ ଘରୁଆ କରିି ଖାଇବା ପାଇଁ ଟିକେ ଭଲ କରିକି ଖାଇବା ଆଉ।
ଓହୋ ସେ ସେ ଚିକେନ ବାଲା କଣ କାଟିକି ଦିଅନ୍ତି ନା। ଘରେ ଆଣିକି ନିଜେ କାଟନ୍ତି।
ନାଇ ଚିକେନ ବାଲା ସେ ଯୋଉ ଚିକେନ ସେଣ୍ଟରକୁ ପଳେଇବେ ସେମାନଙ୍କୁ କହିଲେ ବି ମାନେ କାଟିକି ଯୋଉ ଭଳିଆ କହିବ ଆପଣ ସେଭଳିଆ ବି
ହୁଁ। ଓହୋ ତାହେଲେ ଭଲ ଆମର ଏପଟେ ମ୍ୟାମ ସେମିତି କିଛି କାଟି କୁଟାକି ଦେବେନି ଆଉ। ନିଜେ ଯାହା ଘରୁ କାଟିବେ ହଉ ତାହେଲେ ମ୍ୟାମ୍ ଆପଣ କଣ କରୁଛନ୍ତି କରନ୍ତୁ ଏବେ ରୋଷେଇ ତ କହୁଥିଲେ ରୋଷେଇ କରୁଛନ୍ତି ବୋଲି କରନ୍ତିୁ ତାହେଲେ।
ଆଜ୍ଞା ଆଜ୍ଞା।
ହଉ।
ହଉ ରଖୁଛି।